ଜୟ ଜଗନ୍ନାଥ।
ନମସ୍କାର ଜୟ ଜଗନ୍ନାଥ କୁହନ୍ତୁ।
ଆପଣଙ୍କୁ ମୋ କଥା ଶୁଭ ଯାଉଛି।
ଆଜ୍ଞା ଆଜ୍ଞା ଆପଣଙ୍କ କଥା ମତେ ବହୁତ ଭଲ ଭାବରେ ଶୁଭୁଛି।
ଆପଣ ଆପଣ କୋଉଠୁ କହୁଛନ୍ତି?
ମୁଁ କହୁଥିଲି ଏଇ ପୁରୀରୁ।
ହଁ।
ପୁରୀ ଜାଣିଛନ୍ତି ଲୋକନାଥ ରୋଡ ଜାଣିଛନ୍ତି?
ଆଜ୍ଞା ଆଜ୍ଞା ହଁ ମ ଦେଇ ଯି କେତେବେଳେ କେମିତି ଯିବା ଆସିବା କରେ ହେଇ ଜାଗାରେ।
ହଁ ଲୋକନାଥ ମନ୍ଦିର ଆମର ବହୁତ ପ୍ରସିଦ୍ଧ ମନ୍ଦିର।
ଆଜ୍ଞା ଆଜ୍ଞା ବହୁତ କିଛି ଶୁଣିଛି ଲୋକନାଥ ମନ୍ଦିର ବି ସେ ବହୁତ କିଛି ଶୁଣିଛି ବହୁତ ପ ପୁରାତନ ମନ୍ଦିର। ଆଉ।
ହଁ ସେଇଟା ହଉଛି ବହୁତ ପୁରୁଣା ମନ୍ଦିର।
ଆଜ୍ଞା ଆପଣ କଲ୍ ଆସୁଚି ଯଦି ଆସୁଛି ଆପଣ କାଟିଦିଅନ୍ତୁ।
ନାଇଁ ନା ମୁଁ କଲ ମୁଁ ମୋ କଲ ଟି କାଟି ଦେଇଛି। ଏବେ ଆପଣ କହିପାରନ୍ତି।
ହଁ ଠିକ ଅଛି। ଆପଣ ଆମ ଘର ହଉଛି କୋଣାର୍କ।
ଆଜ୍ଞା।
ଠିକ୍ ଅଛି କୋଣାର୍କ ସୂର୍ଯ୍ୟ ମନ୍ଦିର ଜାଣିଛନ୍ତି ତ?
ହଁ କୋଣାର୍କ ସୂର୍ଯ୍ୟମନ୍ଦିର।
ଆଜ୍ଞା ବହୁତ ବିଶ୍ଵ ବିଶ୍ଵ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର। ସେଇ ପାଖାପାଖି ଆମରି ଘର।
ଆଜ୍ଞା।
କେ ହଁ।
ମନ୍ଦିର ବହୁତ ପ୍ରସିଦ୍ଧ ମନ୍ଦିର ସେ ବହୁତ, ପୁରୁଣା ମନ୍ଦିର ବି ଲାଙ୍ଗୁଳା ନ ସିଂହ ଦେବ ତାଙ୍କ ପୁଅ ମୁଣ୍ଡି ମାରିଥିଲେ।
ହଁ ଲାଙ୍ଗୁଳ ନରସିଂହ ଦେବଙ୍କ ପୁଅ ନୁହେଁ ନାଇଁ ନାଇଁ ଲାଙ୍ଗୁଳ ନରସିଂହ ଦେବ ହେଉଛି ରାଜା ଥିଲେ, ବିଶୁ ମହାରଣାଙ୍କ ପୁଅ ହଉଛି ନା ଧର୍ମପଦ ମୁଣ୍ଡି ମାରିଥିଲେ ସେ
କି ନା ଉଁ ଯେହେତୁ ତମ ଘର କୋଣାର୍କ ନା ସେଥିପାଇଁ ତମେ ଜାଣିଛ, ଯାହା ହଉ ଭଲ ମୁଁ ଏ ଶି ଏ ମୁଁ ଏ ଜିନିଷଟି ଜାଣିନଥିଲି ଯାହା ହଉ ମତେ ଜଣେଇ ଦେଇଛ।
ଆଜ୍ଞା ଆଜ୍ଞା ଆଜ୍ଞା ଧର୍ମପଦ ସେ ମନ୍ଦିରକୁ ଡେଇଁକି ଚନ୍ଦ୍ରଭୋନ ନଦୀକୁ ଡେଇଁକି ମୃତ୍ୟୁବରଣ କରିଥିଲେ ଆପଣ ଜାଣିଥିଲେ, ଜାଣିଛନ୍ତି?
ଏଟା ଏଟାଁ ମୁଁ ବହିରେ ପଢିଥିଲି ଜଣେ ମ ମନେ ନଥିଲା ଯାହା ହଉ ମତେ ଶିଖେଇ ମାନେ ଜଣେଇ ମନେ ପକେଇଦେଲ ସେଥିପାଇଁ ବହୁତ ବହୁତ ଧନ୍ୟବାଦ ତମକୁ। ଆଉ ତମେ କଣ କରୁଛ ଏବେ?
କିଛି ନାହିଁ ଆମର କେଣାର୍କରେ ରିକ୍ସା ଚଲାଚଲି କରେ।
ଓହୋ ରିକ୍ସା ଚଲାଚଲି କରନ୍ତି ନା କେତେ ଟଙ୍କା ରୋଜଗାର ହୁଏ ସେମିତି ଦିନକୁ?
ହଁ ସେମିତି କହିହବନାଇଁ। ଲୋକ ଥିଲେ ହଁ ହେଇଯାଏ ଗୋଟେ ଲୋକପିଛା ପଚାଶ ଟଙ୍କା ନିଏ, ହଁ ଦିନକୁ ପାଂଶହ, ଆଠଶ ହେଇଯାଏ ନିଜର ଗୁଜୁରାଣ ମେଣ୍ଟେନେ ହୁଏ।।
ଓହୋ ଯା ହଉ ତମେ ଏତେ ଛୋଟୋ ପିଲା ଟ ବୋହୁତ କଷ କରୁଚ ଶୁଣିକି ଭଲ ଲାଗିଲା। ନିଜ ଘର ପରିବାର ପାଇଁ, ଏମିତି ହିଁ ଆଜି ଆଜି କାଲି ଦୁନିଆରେ ଏଇଭଳି ପୁଅ ନିହା ନିହାତି ଭାବରେ ଜନ୍ମ ହବା କଥା। ଯିଏ କିି ବାପା ମାଙ୍କ ଦୁଃଖ ବୁଝିକି
ଯେହେତୁ ଆଜ୍ଞା ଯେହେତୁ ପାଠ ପଢା ହେଲାନି। ସେଥିପାଇଁ ଉଁ ପରିବାର ପେଟ୍ ପେଟ ପୋଷେଇବା ପାଇଁ ଏଇ କାମଟା କରିବାକୁ ପଡୁଚି ଆମୁକୁ ଆଉ କଣ କରିବୁ। ଆପଣ କଣ କରନ୍ତି ଦିଦି?
ମୁଁ ହଉଚି ବାଲି, ସିମେଣ୍ଟ କାମ ଜାଣଚ ନା ଦିନ ମଜୁରିଆ।
ଆଜ୍ଞା, ଆଜ୍ଞା।
ଅଁ, ମୁଁ ସେଇ କାମ ବର୍ତ୍ତମାନ କରୁଚି।
ଆଜ୍ଞା। ଆମ ଏବେ ବର୍ଷ ଆଜ୍ଞା, ଆଜ୍ଞା କୁହନ୍ତୁ?
ହଁ, ବର୍ଷା ଦିନରେ ଯୋଉମାନଙ୍କର ସବୁ ଘର ଭିତରେ କାମ ହୋଉଚି
ଆଜ୍ଞା। ଆଜ୍ଞା। ହାଲୋ, ଆପଣଙ୍କ ଭଏସ ଟା କଣ କଟିଗଲା। ଆପଣଙ୍କ ଶବ୍ଦ ଶୁଭା ଜାଉନି। ହଁ, କୁହନ୍ତୁ? ଆପଣ ଯୋଉ ବର୍ଷା ଦିନେ ହଁ, ବର୍ଷା ଦିନ କିନ୍ତୁ ଆପ ଆପଣଙ୍କ ଅ ଅ ଅସୁବିଧାର ସମ୍ମୁଖୀନ ହୋଉଚନ୍ତି? ହାଲୋ ଆପଣ ଭଏସ୍ ଟି କଣ କଟିଯାଉଚି। ଶବ୍ଦ ଠିକରେ ଆସିପାରୁନାହିଁ। ହାଲୋ ହାଲୋ। ହାଲୋ। ଆପଣଙ୍କ ଭଏସ ଟି କଟିଆ ନାଇଁ, ଭଏସ୍ ଟି ଠିକ ସେ ଆସୁନାଇଁ। ହଁ, ଏବେ ଏବେ ଆସିଲା। ହଁ, ଆପଣ ବର୍ଷା ଦିନେ କିଛି ଅସୁଇଧାର ସମ୍ମୁଖୀନ ହୋଉଚନ୍ତି କି? ଏଇ ଯୋଉ
ସମ୍ ବର୍ଷା ଦିନରେ କାମ ପାଇଁ ବୋହୁତ ସମ୍ମୁଖୀନ ହବାକୁ ପଡୁଚି। କାହିଁକି? ଇନା ବର୍ଷା ଦିନରେ ବାହାରେ ଏକ ରେ କାମ କରି ହଉନି। ଯୋଉ ମାନଙ୍କର ସବୁ ଘର ଭିତରେ କିଛି କାମ ରୋହୁଚି ହଁ ନୂଆ ଘର ବନା ହୋଉଚି। ତ ସେଠି ଯାଇକି ଆମେ କିଛି କରିପାରୁଚୁ। କି ବର୍ଷା ଦିନରେ ଯୋଉ ବାଲି, ସିମେଣ୍ଟ ଗୋଳା ଗୋଳି ଏଗୁଡା ସ ସବୁ ମାନେ ହେଇପାରୁନି।
ଆଜ୍ଞା, ଆଜ୍ଞା।
ପାଇଁ ବୋହୁତ କିଛି ବର୍ଷା ପାଇଁ ବୋହୁତ କିଛି କାମ ମଧ୍ୟ ବନ୍ଦ ରୋହୁଚି। ପରିବାର ବି ଚଳେଇ ହୋଉନି। ଅସୁବିଧାର ସମ୍ମୁଖୀନ ହୋଉଚେ।
ଆଜ୍ଞା, ଆଜ୍ଞା। ଆପଣଙ୍କ ପରିବାରରେ ସବୁ କିଏ କିଏ ଅଛନ୍ତି?
ପରିବାର ରେ ସମସ୍ତେ ସ୍ଵାମୀ ଅଛନ୍ତି, ଶାଶୁ ଅଛନ୍ତି। ଦିଅର, ଯା, ପିଲାମାନେ ଏମିତି ଅଛନ୍ତି ଆଉ।
ଆଜ୍ଞା। ଆପଣଙ୍କ ପରିବାର ରେ ସମସ୍ତେ ଭଲ ରେ ଅଛନ୍ତି।
ହଁ, ଆମ ପରିବାର ରେ ସମସ୍ତେ ଭଲ ଅଛନ୍ତି। ଆଉ ତମେ ମଧ୍ୟ ତମ ଘର ଛାଡିକି ରୋଉଚ ନା ନିଜ ଘରେ ରୋଉଚ?
ଆଜ୍ଞା।
ତମେ ତମ ନିଜ ଘରେ ରୋଉଚ ନା ବାହାରେ କୋଉଠି କାମ କରୁଚ?
ଆଜ୍ଞା! ହଁ, ରିକ୍ସା ଚଲ ହ ହଁ ହଁ ହଁ ରିକ୍ସା ନାଇଁ ନାଇଁ ଘର ରିକ୍ସା ଚଲେଇଆ ଯାଏନି। ମ ମ ମନ୍ଦିର, ମନ୍ଦିର ପାଖେରେ ରିକ୍ସା ଚଲଉଚି।
ଓହୋ ଆଚ୍ଛା ରିକ୍ସ ର ତ ଆଗ ପଟେ ତ କିଛି ନାହିଁ ନା ପଛ ପଛପଟେ ଯାହା ଖାଲି ଗୋଟେ ବନ୍ଧା ହେଇଛି ତମେ ତ ଓଦା ହେଇଯାଉଥିବ।
ହଁ ହଁ ବର୍ଷା ଦିନେ ତ ଓଦା ହେଇ ହେଇ କି ରିକ୍ସା ଚଲେଇବାକୁ ପଡୁଛି।
ଏ ଏ ବହୁତ କଷ୍ଟ କରୁଛ ଓଦା ହେଇ ଏମିତି ତ ଦେହ ଖରାପ ହେଇଯିବ ତମର।
ପୁରା ପୁରା ଓଦା ହେଇକି ରିକ୍ସା ଚଲାଉଛି।
ଶୁଣିକି ମନ ବହୁତ କଷ୍ଟ ଲାଗିଲା।
ଆହୁରି ବି ଗୋଟେ କଥା ଏଇ ଯୋଉ ଉଞ୍ଚା ଜାଗା ରହିଯାଉଛି ରିକ୍ସା ଚଲେଇିବାକୁ ବହୁତ ବହୁ କଷ୍ଟ। କଷ୍ଟ ହୁଏ। ବହୁତ ଜୋରେ ଭିଡିିବାକୁ ପଡେ ବହୁତ ପରିଶ୍ରମ ପଡେ। ହଁ ଆପଣ ବି ବହୁତ ପରିଶ୍ରମ କରୁଛନ୍ତି। ଯେହେତୁ ହେଲା ଦିନ ମଜୁରୀ କାମ କରୁଛନ୍ତି ବହୁତ ପରିଶ୍ରମ କରୁଥିବେ।
କଣ କରିବା ନିଜ ପରିବାର ପାଇଁ ତ କଷ୍ଟ
ଆପଣଙ୍କ ପିଲା ଛୁଆ ପାଠ ପଢୁଛନ୍ତି।
ହଁ ମୋ ଛୁଆମାନେ ପାଠ ପଢୁଛନ୍ତି।
ଆପଣଙ୍କ ସ୍ଵାମୀ କଣ କରନ୍ତି?
ସ୍ୱାମୀ ବର୍ତ୍ତମାନ ଗାଡି ଚଲାଉଛନ୍ତି।
ହଁ ଆପଣ କେତେଟା ଆପଣ କେତେଟା ଗାଡି ଅଛି? ଆପଣ ନିଜର ଗାଡି ନା
ନାଇଁ ଭଡା ଅଟୋ ଆଣିଛୁ ଭଡା ଅଟ। ଆଣିଛୁ ଦିନକୁ ତିନିଶହ ଟଙ୍କା ଲେଖି ମଜୁରୀ ହିସାବରେ ଦିଆଯାଉଛି।
ହଁ ହଁ ହଉ ଆପଣ ଖୁସିରେ ରୁହନ୍ତୁ ଆପଣଙ୍କ ଅଟୋ ସେମିତି ଗଢୁଥାଉ।
ଧନ୍ୟବାଦ।
ହଁ ଆପଣଙ୍କୁ ସେମିତି ଦିନ ମଜୁରୀ କାମ ଭଲ ମିଳୁଥାଉ। ଆପଣ ଆହୁରି ଭଲ ଉପରକୁ ଯାଆନ୍ତୁ। ମୁଁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ଆପଣଙ୍କ ପାଇଁ।
ଯାହା ହଉ ଶୁଣିକି ବହୁତ ଭଲ ଲାଗିଲା। ଆଜ୍ଞା ତମେ ମଧ୍ୟ ଆପଣ ମଧ୍ୟ ଭଲରେ ରୁହନ୍ତୁ।
ଆଜ୍ଞା।
ନିଜ ପରିବାର ପାଇଁ ବହୁତ କଷ୍ଟ କରୁଛ ଭଗବାନ ତମକୁ ଭଲରେ ରଖନ୍ତୁ।
ଆପ ଆପଣ ଆପଣ ଜଗନ୍ନାଥଙ୍କ ବିଷୟରେ କିଛି ଜାଣିଛନ୍ତି।
ଜଗନ୍ନାଥ ତ ବ୍ରହ୍ମାଣ୍ଡ ଠାକୁର ସେ। ତାଙ୍କୁ ମାନେ ସେ ତ ଏତେ ପ୍ରସିଦ୍ଧ ଯେ ତାଙ୍କୁ ବ୍ରହ୍ମାଣ୍ଡର ସାରା ଲୋକ ହିଁ ତାଙ୍କୁ ପୂଜା କରୁଛନ୍ତି।
ଏବେ କିଛି ତା ଏବେ କିଛି ତାଙ୍କୁ ଜର ହେଇଛି କି?
ହଁ ତାଙ୍କର ବର୍ତ୍ତମାନ ରଥଯାତ୍ରା ଆଗକୁ ଆସୁଛି। ଜୁଲାଇ ଷୋହଳ ତାରିଖରେ ରଥଯାତ୍ରା ତ ଏବେ
ଆଜ୍ଞା ଆଜ୍ଞା।
ସ୍ନାନ ପୂର୍ଣ୍ଣିମା ଯାଇଛି ଅଣତିରିଶ ତାରିଖରେ ତାପରେ ବର୍ତ୍ତମାନ ଠା ଠାକୁର ଅଣସର ଘରେ ଅଛନ୍ତି।
ଓହ୍ ଏବେ ଠାକୁରଙ୍କୁ ଜ୍ୱର ହେଇଛି ମୁ ଶୁଣିବାକୁ ପାଇଁଲି।
ହଁ ଠାକୁରଙ୍କୁ ଏବେ ଜଳ ଜର ହେଇଛି ଏବେ ଠାକୁର ପନ୍ଦର ଦିନ ପନ୍ଦର ଦିନ ରହିବେ ସେଠି ଅଣସର ଘରେ ବର୍ତ୍ତମାନ ଠାକୁରଙ୍କ ଦର୍ଶନ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ତ୍ରୁଟି କରାଯାଇଛି କେହି ମଧ୍ୟ ମନ୍ଦିରକୁ ଯାଇକି ଠାକୁ ଠାକୁରଙ୍କ ଦର୍ଶନ ପାଇବେ ନାହିଁ। କିନ୍ତୁ ମନ୍ଦିର ଯାଇକି ବୁଲିକି ଆସିପାରିବେ।
ଏବେ ମୁଁ ଶୁଣିଛି ଗୋଟେ ଯେହେତୁ ଦର୍ଶନ ହୁଏନି ବାହାର ଅଲଗା ଯେ ଅଲାନାଥ ବୋଲି ଗୋଟେ ଯେଗା ଅଛି ସେଠି ଦର୍ଶନ
ହଁ ହଁ ସେଇଟା ହଉଛି ବ୍ରହ୍ମଗିରିରେ ବହୁତ ପ୍ରସିଦ୍ଧ ମନ୍ଦିର ଠାକୁରଙ୍କ ଙ୍କର ଆହୁରି ଗୋଟେ ରୂପ ସେଠି ଅଲାରନାଥ କହିକି ଯଉମାନେ ସେ ବର୍ତ୍ତମାନ ଜଗନ୍ନାଥଙ୍କ ଦର୍ଶନ ଯେହେତୁ ବନ୍ଦ ଅଛି ସେଥି ସକାଶେ ଏବେ ସମସ୍ତେ ଯାଇକି ଅଲାରନାଥଙ୍କ ଦର୍ଶନ କରିବା ସହିତ ସମାନ ଜଗନ୍ନାଥଙ୍କ ଦର୍ଶନ କରିବା ଯାହା ଅହ୍ଲାରନାଥଙ୍କ ଦର୍ଶନ କରିବା ମଧ୍ୟ ସେଇୟା।
ଅଲନାଥ ରେ ସ୍ଵୟଂ ବିଷ୍ଣୁ ଅବିର୍ଭାବ ହେଇଛନ୍ତି ନା।
ହେଇଛନ୍ତି ହଁ ସ୍ଵୟଂ ବିଷ୍ଣୁ ସେଥିି ଆବିର୍ଭବ ହେଇଛନ୍ତି ଠାକୁରଙ୍କର ପ୍ରତି ରୂପ କହିବା ପାଇଁ ଗଲେ ସେ। ଉଁ ଅଲରନାଥ ମନ୍ଦିର ଆପଣ ମଧ୍ୟ ଚାହିଁଲେ ଆସିକି ବୁଲିକି ବି ଯାଇ
ଆପଣଙ୍କ ସହ କଥା ହେଇ ବହୁତ ବହୁତ ବହୁତ ସୁନ୍ଦର ସୁନ୍ଦର କ କଥା ଜାଣିବାକୁ ପାଇଲି ବହୁତ ଖୁସି ଲାଗିଲା। ହଁ।
ଯାହା ହଉ ବହୁତ ବହୁତ ଧନ୍ୟବାଦ।
ଆଜ୍ଞା ଆପଣ ସନ୍ଧ୍ୟା ଭଜନ କରିଛନ୍ତି।
ହଁ ସନ୍ଧ୍ୟା ଭୋଜନ ମୁଁ ଏବେ ତ କାମରେ ଆମର ଯୋଉ ମ ମିସ୍ତ୍ରୀ କାମଟି ବର୍ତ୍ତମାନ ଆମର ସରିବା ଉପରେ ହେଲାଣି ବର୍ତ୍ତମାନ ମୁଁ ଏବେ ବାହାରିକି ଘରକୁ ପ୍ରସ୍ଥାନ କରିବି।
ଆଜ୍ଞା।
କିଛି କ୍ଷଣ ପରେ ତମ ସ ଆପଣଙ୍କ ସହିତ କଥା ହେଇ ସାରିଲା ପରେ।
ଆଜ୍ଞା ଆଜ୍ଞା ଆଜ୍ଞା। ଆ ଆପଣ ଭଲରେ ଭଲରେ ଆପଣଙ୍କ ଘରକୁ ଯାଆନ୍ତୁ। ଆଉ କିଛି ପିଲାଙ୍କ ପାଇଁ ଖାଦ୍ୟ ନେଇକି ବି ମଧ୍ୟ ଯାଆନ୍ତୁ। ପିଲାମାନେ ବି ବହୁତ ଖୁସି ହେବେ। ଆଉ ପିଲାମାନେ ଖୁସି ରହିଲେ ପରିବାର ଖୁସି ରହିବ। ପିଲା ନ ଆପଣଙ୍କ ପିଲା ଭବିଷ୍ୟତ ବହୁତ ଉଜ୍ଜଳମୟ ହଉ। ବହୁତ ଆଗକୁ ଯାଆନ୍ତୁ ଏତିକି ଭଗବାନଙ୍କ ପାଖେ ପ୍ରାର୍ଥନା କରୁଛି। ଆପଣ ଖୁସି ରୁହନ୍ତୁ ଆପଣ ଖୁସିରେ ରୁହନ୍ତୁ ଜୟ ଜଗନ୍ନାଥ ଠିକ ଅଛି। ହଁ ବେସ୍ ଏବେ ତ ସମ୍ ଏବେ ତ ସମୟ ଆଜ୍ଞା ଆଜ୍ଞା ଏବେ ତ ସମୟ ହେଇଗଲାଣି ଆଉ ଆଉ କେବେ ଯଦି ସମୟ ହୁଏ ଆପଣଙ୍କ ସହିତ ଆମେ ଯୋଗାଯୋଗ କରିବୁ।
ନିଶ୍ଚିନ୍ତ ଭାବରେ ମୁଁ ଆପଣଙ୍କର କଲ୍ ଟିକୁ ଅପେକ୍ଷା କରିବି ଆପଣ ଯୋଉ ମୁହୂର୍ତ୍ତରେ ମଧ୍ୟ ମୋତେ କଲ୍ କରିବେ ମୁଁ ସେ ସେଇ ମୁହୂର୍ତ୍ତ ରେ ଫୋନ ଟି ଉଠେଇକି ଆପଣଙ୍କ ସହିତ କଥା ହେବି।
ଆପଣଙ୍କୁ ଆମେ ହ୍ୱାଟସ୍ପ ମାଧ୍ୟମରେ କିଛି ବାର୍ତ୍ତା ପଠେଇବୁ ଆପଣ ଯଦି ସମୟ ଆପଣଙ୍କ ର ଥିବ ଆପଣ ଆମକୁ ଜଣାଇବେ। ଆମେ ଖୁସି ହୋଇ ଆପଣଙ୍କୁ କଲ୍ କରିବୁ। ଆପଣ ଉଠେଇକି କଥା ହେଇପାରିବେ ଠିକ ଅଛି।
ଠିକ ଅଛି ଆଜ୍ଞା ମୁଁ ଏଥିରେ ରାଜି ଅଛି।
ଏବେ ଖୁସିରେ ରୁହନ୍ତୁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ହଁ ହଁ ରଖ ମୁଁ ବି ରଖୁଛି ହଉ ନମସ୍କାର।